ହଉ
ହାଲୋ
ହାଲୋ
ହାଲୋ
ହାଲୋ, ଶୁଭ ସନ୍ଧ୍ୟା।
ହଁ, ଶୁଭ ସନ୍ଧ୍ୟା। ଶୁଭା ଯାଉଛି ଆପଣଙ୍କୁ?
ହଁ ହଁ, ଶୁଭୁଛି।
ଆଛା, କଣ କରୁଥିଲେ ଆପଣ? ଆଜ୍ଞା ଆଜ୍ଞା। କଣ କରୁଛନ୍ତି ଆପଣ?
ଏମିତି ଆଉ ଖାଇବା ସରିଲା ଆଉ। ଚାଲିବା କଥା ଟିକେ ଆଉ।
କଣ ଖାଇଲେ ଆପଣ ଆଜି? ନା ମୁଁ ତ ଖାଇନି ଆଉ ଟିକେପରେ ଖାଇବି।
ଓହୋ, ଏମିତି ନର୍ମାଲ ଆଉ ଡାଲି, ଭାତ ଭଜା
ଆଛା, ଆଛା।
ଆପଣ କଣ ଖାଆନ୍ତି ରାତି? ହଁ ଆଜି ଏମିତି ସଣ୍ଡେ ଥିଲା ତ
ଆଛା ହଁ ମତେ, ଆଛା ହଁ, ମତେ ରାତିରେ ରୁଟି ଖାଇବାକୁ ଭଲ ଲାଗେ।
ହୁଁ -ହୁଁ -ହୁଁ। ନାଇଁ ପ୍ରାୟତଃ ଲୋକ ରାତିରେ ରୁଟି ଖାଆନ୍ତି କିନ୍ତୁ ଆମର ଯୋଉଦିନ ଯାହା ହେଇପାରିଲା ଆଉ। ଏଇଠି
ନା ଅଧିକ ଖାଇଲେ, ଖାଇବାକୁ ଭଲ ଲାଗେନି ସେଥିପାଇଁ ମୁଁ ବି ଭାତ ଖାଏ କିନ୍ତୁ, ଦେଖଛେ ଆପଣଙ୍କ ଭଳିଆ ମୁଁ ବି। ଯେବେ ଯୋଉଟା ମିଳିଲା ସେଟା ଖାଇଦିଏ। ସେମିତି ନାଇଁ କି, ହୁଁ ହୁଁ, ଆଜି ଗରମ ହେ ଆପଣଙ୍କ ଆଡେ?
ଗରମ ତ ପ୍ରବଳ ହଉଛି, ଆମର ଏଠି ବର୍ଷାର କିଛି ପ୍ରଶ୍ନ ହିଁ ଉଠୁନି?
ଆଛା ବହୁ ଗରମ ହଉଛି ପବନତ କାଇଁ ଏପଟେ ତ କାହିଁ ଆଜି ବର୍ଷା ତ ହେଇନି।
ହୋ ଆଜି ଆମର ଏଇଠି ବହୁତ ଆଠ ଦଶ ଦିନ ପାଖାପାଖି ହେଲାଣି ବର୍ଷା ନାହିଁ।
ଆଛା, ଆଛା ଏବେ ତ ଆସୁଛି ଧୀରେ ଧୀରେ ଆସିବ ବର୍ଷା।
ଆଉ ଖାଇବା କଣ ଆଜି?
ଆମର ବି ସେଇ ଆଜି ଭାତ କରିଛନ୍ତି ବୋଧେ, ଦେଖିନି ମୁଁ। ଭାତ ହିଁ କରିଛନ୍ତି ବୋଧେ ଆଜି, ମୁଁ ଖାଇନି ଆଉ ଟିକେପରେ ଖାଇବି।
ହୁଁ ହୁଁ ହୁଁ।
ଆମ୍ବ ଖାଲି
ଆମ୍ବ ହଁ ଆମ୍ବ କାହାର ନା ପସନ୍ଦ ନାହିଁ ଆମ୍ବ ସମସ୍ତଙ୍କର ପସନ୍ଦ।
ହଁ ଫଳ ମାନଙ୍କର ରାଜା କହନ୍ତି ଆ
ହଁ ପସନ୍ଦିଦା ଖାଇବା ଆମ୍ବ ସମସ୍ତ
ହଁ ସମସ୍ତେ ଛୋଟ ରୁ ବଡ ପିଲା ସମସ୍ତଙ୍କୁ ଭଲ ଲାଗେ ଆଜିକାଲି ତ ବି ଆଜିକାଲି ନୂଆ ନୂଆ ପ୍ରକାରର ବି ଆମ୍ବ ଆସିଲାଣି ଯଉଟା କିି ବହୁତ ମିଠା ଲାଗୁଛି ବହୁତ ଭଲ ବି ଲାଗୁଛି ଆଗରୁ କଣ କରୁଥିଲା ନା ଆଗରୁ ଛୋଟ ଛୋଟ ଆମ୍ବ ଆସିଥିଲା ଜମା ଖାଇବାକୁ ଭଲ ଲାଗୁଥିଲା। କିନ୍ତୁ ଆଜିକାଲି କଲମୀକରଣି କରିକି ବହୁତ ଭଲ ଭଲ
ଆମ୍ବ ଆମ୍ବ ଆମ୍ବ ପାଇଁ ବା ଭାରତ ପୃଥିବୀ ପ୍ରସିଦ୍ଧ ହବାରେ ଲାଗିଲାଣି।
ଆଛା ହ କିନ୍ତୁ ଦେଖିଥିବେ ଆପଣ ଅ ଏବେ ଆମ ଭାରତର ଆମ୍ବକୁ ଜାପାନନ୍ତ ଦେଶ ମନ କରଦେଲା।
ହଁ ସେଇ କିଛି ରାସାୟନିକ ରାସାୟନିକ ପଦ୍ଧତିର କଣ ପ୍ରଭାବ ଯୋଗୁଁ। ଆଜି କାଲି ସବୁ ଜିନିଷରେ ରାସାୟନିକ ଜିନିଷ ମିଶା ହଉଚି। ପାଚିବା ପାଇଁ ବହୁତ ଦିନ ରହିବା ପାଇଁ ଆଗ କଣ ହଉଥିଲା ଗଛ ପାଚିଲା ଆମ୍ବ ଝଡୁଥିଲା ଲୋକ ଗୋଟେଇକି ଖାଉଥିଲେ। ଏବେ କଣ ହଉଛି ତାକୁ ଫାଷ୍ଟରେ କଞ୍ଚାରୁ ତୋଳିି ରଖ ତାପରେ ତାକୁ ଓ ମାନେ କାର୍ବାଇଡ ଦେଇକି ହଁ ପଚେଇକି ତାପରେ ମାର୍କେଟ ସପ୍ଲାଏ ହଉଛି।
ହଁ କି କାରବାଇଟି ପାଇଁ ବି ବହୁତ ରୋଗ ହଉଛି। କହିବାକୁଗଲେ ମାନେ ଦେହ ପାଇଁ ଭଲ ନାହିଁ ସେ ସବୁ ଜିନିଷ।
ହୁଁ କିନ୍ତୁ ସେଇଟା ତ ପୁଣି ସେଠୁ ଖାଲି ଆମ୍ବରେ ତାର ମାନେ ଉପଯୋଗ କରାହଉନି ସେ ସବୁ ପ୍ରକାର ଫଳରେ ଉପଯୋଗ କରାହଉଛି ଏମିତି ନାହିଁ ଖାଲି ଆମ୍ବ। ଏଇଟା ଜିନିଷ ଟା ବାହାରକୁ ଆସିଲା ଏଥିପାଇଁ କାହିଁକି ସେଇଟା ଆନ୍ତର୍ଜାତି ଦ ସ୍ତରରେ ଗୋଟେ ଦେଶରୁ ଆଉ ଗୋଟେ ଦେଶକୁ ପଠା ହଉଥିଲା ତ ସେମାନେ ଦେଖିକି କହିଲେ ନାଇଁ ଏଇଥିରେ ଜିନିଷଟା ଅଛି ଆମେ ନେବୁନୁ କିନ୍ତୁ ଦେଶ ଦେଶ ଭିତରେ ଯୋଉଟା ଆମ ଦେଶ ଭିତରେ ଯୋଉଟା ଆମେ ଡେଲି ମାନେ ଦି ଦିନରେ ଖାଉଛନ୍ତି ଯୋଉ ଜିନିଷଟା ସେଇଟାରେ ପୁଣି ତ ବହୁତ ମିଶା ହଉଛି କାରବାଡେ ହେଇ କିନ୍ତୁ ଆମେ ଜାଣିପାରୁନାହାନ୍ତି ଖାଉଛନ୍ତି।
କଁ ସେଥିରେ କିଛି ନା କିଛି ମିଶା ଯାଉଛି ଅଧିକଦିନ ରହିପାରିବ। ହଁ ଅଲଗା ସବୁ ଜିନଷ ତ ଦେଖୁଥିବେ।
ଆପଣ ଆପଣ ଭାବନ୍ତୁ ପରିବା ପରିବା ଆମେ ପରିବା ଆମେ କିଣିକିଣି ରଖ ଲେ ଦୁଇ ଦିନ ତିନି ଦିନ ପରେ ସିଏ ସଢି ଯାଉଛି କିନ୍ତୁ ଆପଣ ବଜାରକୁ ଯିବେ ଫଳ ଦୋକାନ ରେ ଫଳ କମ୍ ସେ କମ୍ ପାଞ୍ଚ ଦିନ ଦଶ ଦିନ ସପ୍ତାହ ପାଖେ ଖାବା କିିଇ ଥାଉଛି ଯେ କିଛି ହେଇନଥାଉଛି।
ହଁ ହଁ ପଢ଼ିବା କଥା ବି ଆଜ୍ଞା ମୁଁ ମୋ ଅନୁଭୂତିରେ କହୁଛି ଆପଣ ଯଦି ପଣ ଆମ ଆପଣଙ୍କ ବାରିରୁ ଗୋଟେ ଟମାଟୋ ନେଇକି ଆସିବେ ସେଇଟା ମ୍ୟାକ୍ସିମମ୍ ଅଧିକରୁ ଅଧିକ ଦୁଇ ଦିନ ରହୁଛି। ତିନ ଦିନ ହେଲା ବେଳକୁ ଆପଣ ଫ୍ରିଜରେ ନ ରଖିବେ ସେ ନଷ୍ଟ ହେଇଯିବ କିନ୍ତୁ ଥରେ ମୁଁ ବଜାରରେ ଟମାଟୋ ଆଣିଥିଲି ଫ୍ରିଜରେ ବି ରଖ। ସିଏ ବାହାରେ ଥିଲା ସିଏ ଅ ଗୋଟେ କୋଡିଏରୁ ତିରିଶ ଦିନ ଯାଏଁ ସେମିତି ଥିଲା ବାହାରେ କିନ୍ତୁ କିଛି ବି ହେଇନଥିଲା।
କିଛି ହେଇନଥିଲା ବାସ୍ ବାସ୍। ଆପଣ ସହରରେ ରୁହନ୍ତି ନା ଗାଁରେ ରୁହନ୍ତି?
ହଁ ଏବେ ତ ମୁଁ ଗାଁକୁ ଆସିଛି ଏବେ କିନ୍ତୁ ସହରରେ ରହୁନୁ। ଗାଁକୁ ମାଉସୀ ଘରକୁ ଆସିଛି ବୁଲିବା ପାଇଁ ହୁଁ।
ଏମିତି ରେ ଛୁଟି ସରିଲାଣି କିନ୍ତୁ ଆଜି ତ ରବିବାର।
ହଁ ଛୁଟି ଆମର ଖୋଲିନି ଆମର ଏକ ଏକ ଦୁଇ ଆଡକୁ ଖୋଲିବ।
ଆଚ୍ଛା ତାହେଲେ ଆପଣ ଭାଗ୍ୟବାନ ଲୋକ।
ହୁଁ ହୁଁ ହେ ସ
ହୁଁ। ହଉ ଗାଁ ପରିବେଶ ଭଲ ଲାଗେ?
ହଁ ଭଲ ଲାଗେ ମତେ ଏମତି ବେଳେ ବେଳେ ଭଲ ଲାଗେ ବେଳେ ବଳେ କିଛି ଜିନିଷ ପାଇଁ ଭଲ ଲାଗେନି ସେମିତି
ଆଚ୍ଛା ଯେମିତି କଣ କଣ କୋଉ କୋଉ ଜିନିଷ ପାଇଁ ଗାଁ ପସନ୍ଦ ନୁହଁ ଆଉ କୋଉ କୋଉ ଜିନିଷ ପାଇଁ ସହର ପସନ୍ଦ କରନ୍ତି?
ହଁ। ପସନ୍ଦ ନୁହଁ ମାନେ ଆପଣଙ୍କ ତ ଏଠି ମେନ୍ କଥା ହେଲା ଆପଣ ଯାହା ଖୋଜିବ ତାହା ମିଳିବନି ଆପଣଙ୍କୁ ଟିକେ ଦୂର ବାଟ ଟକୁ ଯିବାକୁ ପଡିବ କିମ୍ବା ମିଳିବ ହି ନାହିଁ ସେ ସବୁ ଜିନିଷ। ସହରେ ଆପଣ ଯାହା ଖୋଯିବେ ସାଙ୍ଗେ ସାଙ୍ଗେ ମିଳିଯିବ କିଛି ତ ବି ଆସିଲାଣି। କୁଇକ୍ କମର୍ସ ଗୋଟେ ଆସିଲାଣି ଆପଣ ଯାହା ଅର୍ଡ଼ର କରିବେ ଆପଣଙ୍କୁ ଘରକୁ ଦଶ ରୁ ପନ୍ଦର ମିନିଟ୍ ଭିତରେ ପଳେଇ ଆସୁ ଚି ତ ସେସବୁ ଜିନିଷ ବି ବେଳେ ବେଳେ ଭଲ ଲାଗେ
ହେଲେ ଆପଣଙ୍କୁ ଲାଗେନି କି
ହ
ସହରରେ ଯୋଉ ଏ ଜିନିଷଟା ଅଛି କି ଆପଣ ଯୋଉ ଜିନିଷ ଟା ଯୋଉଠୁ ମିଳିବ ସେଇଟା ଆପଣ ପାଇବେ ତଥାପି ଲୋକ ମାନେ ଅର୍ଡର କରିକି ଘର ପାଖୁକୁ ଜିନିଷ ମଗାନ୍ତି ଏଇ ଗୋ ଗୋଟେ ଅଳସୁଆର ସଂଙ୍କେତ କି ଲୋକ କର୍ମ ବହୁଳତା ଜୀବନ ବିରୋଧ ନେଲେଣି।
ଆଁ ଆଁ ନା ନା ଆଜ୍ଞା ସେମିତି କିଛି କହିବେନି ଆପଣ ଆପଣ ଯୋଉଟା ଘରକୁ ଅର୍ଡର କରୁଚନ୍ତି ତାହା ତା ବଦଳରେ ଆପଣ ଅଧିକ ପଇସା ଦଉଚନ୍ତି କିଛି ନା କିଛି ଅଧିକ ପଇସା ଦଉଚନ୍ତି ତ ଜଣେ ଯଦି ଅ ଧିକ ପଇସା ଦଉଚି ତ ଏମିତି ବି ହେଇପାରେ ସିଏ ଉ ତାକୁ ଅଲଗା କିଛି କାମ ଥି ଏମିତି କିି ସେ ଲୋକ ଟିକେ ଅଫିସ ରେ ଅଛି ତା କିଛି ଦରକାର ପଡିଲା ସିଏ ଆଣିବ କିମ୍ବା କିମ୍ବା ସିଏ କଣ ନା କିଛି କାମ କରିକି ଆସିଚି ଘରକୁ ସିଏ ହ ହଠାତ୍ ଜିନିଷ ଭୁଲି ଯାଇଚି। କିଛି ଧରିକି ଆସିଲା ତ ଏମିତି ହଉଚି। ଆମେ ଯଦି ସିଏ ଯଦି ଲୋକଟି ବାହାରି କି ଗାଁରେ ଥିବ ତାହାଲେ ସିଏ ବାଧ୍ୟ ଯିବାକୁ ପଡିବ ଧରିକି ଆସି ଯେ ମାର୍କେଟ ଧରିକି ଆସିବା ପାଇଁ କିନ୍ତୁ ସେ ତ ସେ ସୁବିଧା ମିଳିପାରୁନି। ତ ସେମିତି। ଟୁ ଆ ମତେ ଦୃଷ୍ଟି କରିବାକୁ ଗଲେ ଏ ସବୁ ଜିନିଷ ପାଇଁ ଆମ ଲୋକମାନେ ଯୋଉମାନେ ଦୋକାନ କରିକି ବସଚନ୍ତି ଛୋଟ ଛୋଟ ଦୋକାନ ତାଙ୍କର ବହୁତ ମାଡ ଖାଉଚି।
ହଁ ସେଇ ଜିନିଷ ଟା ବହୁତ ହଉଚି ଏଇ ଯେବୁଠୁ ସବୁ ଅନଲାଇନ ଜିନିଷ ସବୁ ଷ୍ଟାର୍ଟ ହେଲାଣି ସେବଠୁ ତ ବହୁତୁ
ଏ ରିଲାନ୍ସର ଗୋଟେ ଆ ମଲ୍ ଖୋଲିଚି ସ୍ମାଟୱେଜର ବୋଲି। ଯଉଥିରେ କିି ସବୁ ପ୍ରକାର ଗ୍ରୋସରୀ ଜିନିଷ ମିଳିପାରୁଚି କିରାଣୀ ଜିନିଷ। ସେମାନେ ଟିକେ କମ ରେଟରେ ଦଉଛନ୍ତି କାହିଁକି ନା
ଆଛା ତ ଆପଣଙ୍କୁ କଣ ଲାଗୁଛି କି ଏଠି କ୍ଵାଲିଟି ଜିନିଷ ମିଳେ ମାନେ ଯୋଉ ଜିନିଷଟା ବାହାର ଦୋକାନ ରେ ମିଳେ ସେଇ ଜିନିଷଟାର ସେଟା ଆପଣ କହିଲେ କି ସେଠି କମ ଦାମ ରେ ଜିନିଷ ଟା ମିଳେ ତ ସେ ଜାଗା ରେ ଯଦି କ୍ଵାଲିଟି କମ୍ପୟେର କରିବେ ତାହେଲେ ସେଠି ଭଲ ଜିନିଷ ମିଳେ
ନିଶ୍ଚିତ ଭାବରେ ଦେଖନ୍ତୁ ହାଁ ସେମାନେ ଯୋଉ ଆ ଆଣୁଚନ୍ତି ସେମାନେ ଅଧିକ ପରିମାଣରେ ଉଠଉଛନ୍ତି ଆମ ଏ ଛୋଟ ଛୋଟ ଦୋକାନରେ କମ୍ ପରିମାଣରେ ଉଠାନ୍ତି ତ ତାଙ୍କୁ ଅଧିକ ପଇସା ପଡେ କିନ୍ତୁ ଏମାନେ କଣ ନା ଯେହେତୁ ବଡ଼ ବଡ଼ ଦୋକାନ ଏମାନେ ବଡ଼ ବଡ଼ ଜିନିଷ ଉଠାନ୍ତି ଅଧିକ ବି ଜିନିଷ ଉଠାନ୍ତି ତ ୟାଙ୍କୁ ସେମିତିରେ ବି ବହୁତ କମ ପଇସାରେ ଉଠାନ୍ତି ଆଉ ଆଙ୍କୁ ଦ ଅଲଗା ଦୋକାନ ରୁ ଡିସକାଉଣ୍ଟରେ ଦିଅନ୍ତି ତ ଏମିତି ନାଇଁ କି ସେଥିରେ ଖରାପ ଜିନିଷ ମିଳେ।
ହଉ ଆପଣଙ୍କର ମତାମତ ମତେ ଭଲ ଲାଗିଲା ଦେଖିବା ଯଦି ସମୟ ଯଦି ମିଳେ ତାହେଲେ ଆମେ ବି କେବେ ଯାଇ ବୁଲିକି ଆସିବା।
ନିଶ୍ଚିତ ଭାବରେ ଆହୁରି ମଧ୍ୟ ଅନଲାଇନ ରେ ବି ଦେଖନ୍ତୁ ଅନଲାଇନରେ ଆପଣ କଣ କହିବେ ଏ ସତ କଥା ଆଚୁଲି ଯେ
ନା ନା ଯେହେତୁ ଦେଖନ୍ତୁ ଅ କଥାରେ କିଛି ଗୋଟେ ଆଗ ଲୋକ କହୁଥିଲେ ଯେ କୋଷେ ଗଲେ କୋଷେ ଆଣେ ମାନେ ଆମେ ଯଦି ଅଧିକ ବାଟ ଚାଲିକି ଯାଉଥିଲେ ତ ସେଥିରେ ଆମର ପ୍ରଫିଟ ମାନେ ଚାଲି ଯାଉଥିଲି ପ୍ରଥମ କଥା ଚାଲିକି ଯାଉଥିଲି କି ଆପଣ କଣ ସାଧନ ରେ ଯାଆନ୍ତୁ ସାଇକେଲ ରେ ଯାଆନ୍ତୁ ଗାଡି ରେ ଯାଆନ୍ତୁ ଆପଣ ଯାଉଥିଲେ ଜିନିଷ ଆପଣ ଖୋଜୁଥିଲେ ସେ ଜିନିଷ ଆପଣ ଆଣୁଥିଲେ ତାର ମଜା ଅଲଗା ଥିଲା ଆପଣ ସେ ଜିନିଷକୁ ଅନୁଭୂତିରୁ ଆମ୍ବ ଦରକାର ଖାଇବାକୁ ଆପଣଙ୍କ ପ୍ରବଳ ଇଚ୍ଛା ହେଲା ଆପଣ ଚାଲିକି ଗଲେ ମାନେ ଆ ଆପଣଙ୍କ ଇଚ୍ଛା ଶକ୍ତି କେତିକି ଆପଣ ଚାଲିକି ଗଲେ ଆମ୍ବ କିଣିଲେ ଧରିକି କି ଆସିଲେ ଖାଇଲେ ଶାନ୍ତି ଘରେ ବସିଲେ ମୋବାଇଲି ଦେଖୁଥିଲେ ଦେଖୁ ଦେଖୁ ଆପଣ ଆମ୍ବ ଦେଖ ଦେଖିଲେ ନା ଆମ୍ବ ଆଣିବ ଖାଇବା ତ କହିବାର ଅର୍ଥ ହଉଚି ଯେ ଲୋକ ଆଜିକାଲି ମାନେ ଯୋଉ ସମୟ ଯୋଉଟା ଜିନିଷ ସମସ୍ତଙ୍କ ପାଖରେ ଅଭାବ ହେଲାଣି ଆଉ ଅନଲାଇନ ଦେଖି ଇମି ଲୋକ ଯୋଉଟା ଦରକାର ବି ଆଣନ୍ତି ଯୋଉଟା ନ ଦରକାର ବି ଆଣନ୍ତି ଆପଣ ଏଇ କିଛି ଦିନ ତଳେ ଗ୍ୟାସ୍ କଥା ବି ଶୁଣିଥିବେ
ହୁଁ
ଦରକାର ଥିଲା ସେମାନେ ବେ ଆଣୁଥିଲେ ଯାହାର ଦରକାର ନଥିଲା ସେମାନେ ବି ଆଣିକି ରଖୁଥିଲେ ତ ଲୋ ଲୋକମାନେ କଣ କି ସମୟର ଉପଯୋଗ ତ କରନ୍ତି କିନ୍ତୁ ଆମର ଯୋଉଟା କଣ କହିପାରି ଯେ ବ୍ୟସ୍ତବହୁଳ ଜୀବନରେ ଏମିତି ଚାଲିବା ଓ-ଓ ତାପରେ ନିଜ ସହିତ ସମୟ ସ୍ପେଣ୍ଡ କରିବା ଏଇ ଜିନିଷ ଟା ଟିକେ ହେଇପାରୁନି।
ହଁ ଯୋଉ କଥା କହିଲେ କି ଚାଲିଚାଲି ଯାଉଛନ୍ତି ଧରିକି ଆସ ଆକଚୁଲି ଭଲ ଲାଗେ ଆପଣ ଗୋଟେ ଏମିତି ତାକୁ ଅଧିକ ଯଦି ପରିଶ୍ରମ କରିଛନ୍ତି ତାହେଲେ ସେଇ ତା ଫଳ ଖାଇବାକୁ ଆପଣ ବହୁତ ମଜା ଲାଗିବ। ଆପଣ କଉ ଜିନିଷରେ କଷ୍ଟ କରିଛନ୍ତି ବା ଫଳ ଆସ
ଭଲ ଲାଗିବ ସେଇ ସେଇ ଜିନିଷ ଯାହା ହଉ ଆପଣଙ୍କର ଚିନ୍ତାଧାରା ମତାମତ ଶୁଣି ମତେ ବହୁତ ଖୁସି ଲାଗିଲା।
ଯାହା ହଉ ମୋତେ ବି ଭଲ ଲାଗିଲା। ଠିକ ଅଛି ରହିଲି ନମସ୍କାର।